ହ୍ୟାଲୋ। ହଁ ହ୍ୟାଲୋ।
କୁହ, ଶୁଭୁଚି?
କଣ କରୁଛ? ହଁ କଣ କରୁଚ?
ଶୋଇଥିଲି ଆଉ।
କଣ ଏତେ ଲେଟ ରେ ଖାଇବଯେ ତମେ ଏମତି ମାନେ ଲେଟ ରେ ଖାଇଅନା ଆଜି ଲେଟ୍ ହେଇଗଲା?
ଆଜି ଲେଟ୍ ମ ଇଛା ଭୁକ ହେଇନି ତ ଖାଇନି।
ଓହୋ ନାଇଁ ଆଜି ମୁଁ ବି ଏମିତି ଖାଇନି। ନହେଲେ ମୁଁ ମୁଁ ବି ଖାଇ ଦେଇଥାଏ।
ଅ ହ ଥରେଥରେ ଖାଆନ୍ତିି ବଧେ?
ନାଇଁ ମାନେ ହଁ ସକାଳେ ଯେମତି ରୁଟି ହେଲା ମୁ ଆଇ ତ ସାଣ୍ଡୁଇଚ୍ ଖାଇଥିଲି। ଉଁ ଖାଇବା ସଇଲା ତାପରେ ଦିହିପହରେ ଦିହିପହରେ ଯେ ଏତୋଳ ଯାଏଁ ଖାଇନି। ଖାଇବି ଆଜି କି ଟିକେ ଲେଟ ହେଇଚି। ଇଚ୍ଛା ହେଇନି ବୋଲି ଖାଇନି।
ନାହିଁ କି ହଁ, ନାଇଁ ଆଜି କିଛି ଗରମ ଲାଗୁନି ଆଜି ପାଗ ପୁରା ଥଣ୍ଡା ରହୁଚି ଆମ ଆଡ଼େ।
ନାଁ ନାଁ ଇଆଡ଼େ କିନ୍ତୁ ଖ ବୋ ମାନେ ବୋହୁତ ଜୋରେ ଗରମ ଲାଗୁଚି ନର୍ମାଲି ବସି ହଉନି। ଖରା ବି ବୋହୁତ୍ ଜୋରେ ତାପରେ ଏଇଠି ଆମେ ଯୋଉଠି ରହୁ ଚୁ ଗୋଟିକିଆ ଘର ହେ ନା।
ଓହୋ।
ସେଥିପାଇଁ ଉଁ ମାନେ ଟିକେ ଠିକରେ ରହୁନି ଆଉ ଥଣ୍ଡା ରହୁନି ଆଉ।
ହୁଁ- ତିଲେ
ଆଜି ଭାତ ଡାଲି ଭଜା ଖଟା ଆଉ ପାମ୍ପଡ ହେଇଚି ଆଉ।
ଉଁ ହୁଁ ହୁଁ।
ଅ ମାନେ ଆକ୍ଚୁଆଲି ପୁ ପୁତୁରା ସ୍କୁଲ ଯାଇଚି ସେ ଆସିନି। ସେମାନେ ଆସିବେ ଦିଟା ସାଢେ ଦିଟା ବେଳୁକୁ ସେମାନେ ଆଁ ଆସିଲା ପରେ ଆମେ ଏମତି ଖାଉ କିନ୍ତୁ ମତେ ଭୋକ ହେଲାଣି ମୁଁ ଏଇ କଥାବାର୍ତ୍ତା ହେଲା ପରେ ଖାଇବି ଆଉ। ଝିଅ ପଳେଇଚି ତା ମାମୁଘରୁକୁ ଅ ମୁଁ ଏକା ଅଛି ଆଉ।
ରଜ ତ ହଁ ସେଇ ତ ସେଇ ଶାଗ ଭଜା
ଓହୋ ଶାଗ ଭଜାଠୁ ଆଉ ଟେଷ୍ କଣ ଅଛି କି?
ଅହଁ ଗୁରୁବାରେ ଶାଗ ତ ନିହାତି ହବ।
ସବୁଅଳେ ଭଲ ଲାଗେ ନାଁ। ସବୁ ତା ପରେ ଯେତେ ଖାଇଲେ ବି ଭଲ। ଶାଗଟା। ହଁ ଲୋକ ଅଛଇ ସବୁ ଦିନି ବି ଖାଉଚନ୍ତି ମୋ ଯାଙ୍କ ବାପା ଘର ସବୁ ଦିନି ଶାଗ।
ବାବାରେ ସବୁ ଦିଇନି।
ସବୁଦିନି ସବୁଦିନି ମଗାନ୍ତି ଯଦି ଯୋଉ ଦିନିଆ ଦୋକାନେ ବେଶୀ ମିଳିବନି ମାର୍କେଟରେ ଅଁ ସେ ତ ବାରିପଟେ ଲଗେଇଥିବେ ନହେଲେ ସବୁଦିନି ଖାଆନ୍ତି ଶାଗ।
ଉଁ ହୁଁ ଯାହାକୁ ଭଲ ଲାଗେ ଯୋଉ
ରେ ଭଲ ଲାଗେ ତ ଶାଗ ଭଲ ଲାଗେ କିନ୍ତୁ ଉଁ ଶାଗଟା ହେ ହେଲଥ ପାଇଁ ବି ଭଲ ନାଁ।
ହୁଁ।
ଆଉ କଣ?
ନିଜର ଘରକୁ ଆଉ ଆସିବୁକି?
ରଜରେ ଘରକୁ ଯାଇଥାନ୍ତି କିନ୍ତୁ ଏପଟେ ଟିକେ ଅଲଗା ପୋଗ୍ରାମ ହରିକା ଥିଲା ତ, ସେଥିପାଇଁ ଘରକୁ ଗଲେନି ଆମର ଆକଚୁଆଲି ଗାଁ ରେ ବହୁତ ଦୋଳି, ନିଶୁଣି ଦୋଳି ସେ ଆର ଦୋଳି ସବୁ ହୁଏ। ଏଇ ପାଳି କଣ ହେଇଚି କେ ଆଣେ? ଛି ଦୋଳି ହରିକା କରିନାହାନ୍ତି। ସେ ଗାଁରେ ଯାହା ହେଲେ ଗୋଟେ ଦୋଳି ହବା କଥା ନା। କେତେ ବଡ ଗାଁ? କେତେ ଦୋଳି ହୁଏ? ଅ ଜଙ୍ଗଲ ଫଙ୍ଗଲ। ମାନେ ଦୋଳି କରିବାକୁ ଗଛ ବହୁତ ଇଏ ବହୁତ। କିନ୍ତୁ ଏଇପାଳି କେମିତି କେ ଜାଣି କେହି କିଛି ଦୋଳି କରୁନାହାନ୍ତି। ଆଉ କଣ ଯିବ ଯଦି ଦୋଳି ନାହିଁ କିଛି ନାହିଁ, ସେଥିପାଇଁ ଏଇଠି ପାର୍କରେ ଯାଇକି ଦୋଳି ଖେଳିକି ଆସିବା କଥା ଆଉ।
ହଁ।
ଆଉ ନ ହେଲେ ନାଇଁ, ଆଗରୁ ଏତେ ଦୋଳିି ହଏ ଯେ ଖେଳି ଖେଳି ସରୁନଥାଏ। ଏଇ ଦୋଳିିକି ଚାଲ, ଏଇ ଦୋଳିରୁ ଏ ଦୋଳିିକି ଚାଲ।
ହଁ, ଆଜିକାଲି କି ଏତେ ଦାୟିତ ତୁ ନେଇକି କରୁଚନ୍ତି।
ଏ କରିବା କଥା ନା କିନ୍ତୁ ଏ ମାନେ- ଆମି ସିନା ବଡ ହେଇଗଲୁଣି, ପୁଣି ତ ଛୋଟ ଛୁଆ ଥିବେ, ଝିଅ ପିଲା ଥି ରେ ସବୁଥିବେ ନା।
ଉଁ।
ଦୁଁ କିଛି ହେଇନି।
କଉ ପର୍ବପର୍ବାଣୀ ଭିତରେ ରଜ ପର୍ବଟା ମାନେ ଉଁ ଖୁସିର ପର୍ବ ଗଡା ନା ଆଉ। ସବୁଠୁ ବଡ ପର୍ବ ପର୍ବ।
ଆଉ ଯାହେଲେ ଏ ଝିଅ ମାନେ ଆମ ମୁଁ ଦେଖୁଥିଲି ବ୍ଲଗରେ, ଆମେରିକାରେ ମୋର ଗୋଟେ ସାଙ୍ଗ ରହୁଚି।
ହାଁ।
ସେମାନେ ଆମଠୁ ବହୁତ ଭଲ ବି ରଜ ସେଲିବ୍ରେଟ ହେଠେ କରୁଚନ୍ତି ।ମାନେ ଦୋଳି ଯାଇଚନ୍ତି, ମାନେ ଆଡଭାନ୍ସ ଦୋଳି କିନ୍ତୁ ଦୋଳି ଯାଇ କି ସାତ ଆଠ ଝିଅ ଯଉ ଗୋଲ ଗୋଲ ବୁଲେ। ସେଇଥିରେ ସବୁ ଛୋଟ ଛୁ କେ ଅଳତା ମାନେ ଅ ସେ ପାଉଁଜି, ନେଲପଲିସ ସବୁ ଲଗେଇଚନ୍ତି। ସେଇଥିରେ ଇଏ କହୁଚନ୍ତି, ଏମାନେ ସବୁ ପନ୍ଦର କୋଡ଼ିଏ ଜଣ ଖଣ୍ଡ ହେବ ଏକାଠି ଶାଢ଼ୀଫାଢ଼ୀ ପିନ୍ଧିକି ଅଳତା ଫଳତା ସବୁ ଲଗେଇଚନ୍ତି। ଆଉ କିଏ କିଏ ବି ମାନେ ଅଲଗା ଡିଜାଇନ୍ ଡ୍ରେସ୍ ପିନ୍ଧଛନ୍ତି। କିନ୍ତୁ ପୁରା ରଜ ଲୁକ୍ ରେ ସଜାସଜି ଯିଏ ହେଇକି ଯାଇକି ସେଲିବ୍ରେଟ୍ କରି ଖିଆପିଆ କରି ସବୁ କରିଚନ୍ତି। ମାନେ ବାହାରେ ରହିଲେ ବି ରଜ ଟା ଯେହେତୁ ଯୋଉମାନେେ ସବୁ ଲେଡିସି ଯୋ ଉଲା ସେମାନେ ବାହାରେ ହେଲେ ବିତ କରୁଚନ୍ତି ନା। ଦେଖିଲାକୁ ସେତିକି ଆମେ ଏଇଠି କରିପାରୁନୁ। ସେମାନେ ବଢ଼ିଆ ସେଲିବ୍ରେଟ କରିଚନ୍ତି ଫଟୋ ଛାଡ଼ିଥିଲା ନା। ବଢିଆ କରିଥିଲେ। ମାନେ ଏମିତି ଯେ ଲାଗିବ ଯିଏ କି ମାନେ ଇଣ୍ଡିଆରେ ଅଛନ୍ତି ବୋଲି। ଯେତେ ହେଇଠେ ରହୁ ଥିବେ ମାନେ ଇଣ୍ଡିଆରୁ ସବୁ ଏକାଠି ହେଇଯାଇ କେମି କରିଚନ୍ତି ସେଲିବ୍ରେଟ, ଆଉ ବଢିଆ ଭଲରେ ବି କରିଛନ୍ତି। ଗୀତ ଫିତ ଲଗେଇକି ଇଏ ଦେଖିକି ମତେ ଦେଖିଥିଲି ତ ତା ଷ୍ଟାଟସରେ ସବୁ ଯଉ ଛାଡୁଥିଲା। ହେ ହେଇଟା ବୋଲି ନୁହଁ ତାଙ୍କର ଆମେରିକା ଫାମେରିକା ତ ରଥଯାତ୍ରା ବି ବଢିଆ ହଉନାହାନ୍ତି।
ଓ ହ ହ।
ହୁଁ ସେମିତି ଯେତିକି ସବୁ ଆମର ଇଣ୍ଡିଆ ଥାଆନ୍ତି ଇଣ୍ଡିଆରୁ ସବୁ ଏକାଠି ହେଇକିନି ରଥଯାତ୍ରା ଏସ ସବୁ ହୁଁ ତେଣୁ ଯୋଉଠି ରହିଲେ କିଛି ନାହିଁ ଯାହାକୁ ଯୋଉଠି ମାନେ ସେଲିବ୍ରେସନ କରିବାକୁ ଇ ଇଛା ହବ ଲୋକ ସେମାନେ କରୁଛନ୍ତି।
ମନ ଅନୁସାରେ ପାଞ୍ଚ ଜଣଙ୍କୁ ନେଇକି ହି ସେ ଯଦିକି ଚାହିଁବେ ବି କରି
କରିପାରିବେ ଏ ତ ଗାଁ ରେ ଯୋଉ ଝିଅରାକ ଛୁଆରା ଯଦି ପୁଅ ପିଲା ଭାବିଥାନ୍ତେ। ସେରା ସବୁ ଦୋଳିି କରିନଥାନ୍ତେ।
ନିଶ୍ଚୟ ସେଇଟା ସେଇଟା ଭଲ ଲାଗିବ ପରମ୍ପରା ଟା ମାନେ ଆଗକୁ ବଢିବ କଣ ଆହୁରି ସେତିକି ସେତିକି ଡାଉନ୍ ହଉଛି।
ହଁ ଆଉ ଏଇଟା ମନେକର ଆମେ ତ ଏଇଟି ଅଛୁ ଗାଁରେ ଗୋଟେ ଦୋଳି ନାହିଁ ଆଗକୁ ଆଗକୁ ଯଦି ଏମିତି ଦୋଳି ନାହିଁ ମଝିରେ ବନ୍ଦ କରିଦେବେ ଆଉ ଆଗୁ ଆଗୁ କୌଣସି ଦୋଳି ରହିବ। ସିନା ଇଚ୍ଛା ସହିତ ଆଉ ଦୋଳିଟା କରିବା କେତେ ସମ ପୁଅ ପିଲା ଟିକେ ଦି ଚାରି ଜଣ ଏକାଠି ଚାହିଁଲେ କେତେ ଦୋଳି କରିଦେବେ।
ଯାହା ଚିନ୍ତାଧାରା ରଖୁଛନ୍ତି ଏମାନେ।
କଣ କହିଲ?
କହିଲି ପୁଅପିଲା ତ ଭାବୁଥିବେ ଏମାନେ ତ ଖେଳିବେ ଆଉ କଣ ଗୋଟେ ଯିବୁ କରିବୁ।
ହଁ ତାପରେ ମାନେ ଦି ଚାରି ଜଣ। ଚାହିଁଲେ ପା କେତେ ବଢିଆ ଦୋଳି କରିଦେବେ ଆଜିକାଲି। ଗାଁଆ ମାନେଙ୍କରେ ଯୋଉ, ସବୁ ଝିଅମାନଙ୍କୁ ଚାନ୍ଦା କରିକିନି ରଜ। ସେଲିବ୍ରେସନ୍ କରୁଛନ୍ତି। ବହୁତ ଦୋଳି କରିଥିବେ ଖାଇବା ପିଇବା ହବ ମାନେ
ଆମ ଆମ ଏପଟେ।
ହୁଁ।
ପଇସା କଲେକ୍ସନ୍ କରିକି ସେ ଝିଅ ଝିଅ ବାହାଘର ରଜ ମଉଜ ମହୋତ୍ସବ କରି ସାଉଣ୍ଡଫାଉଣ୍ଡ ବଜେଇ ଦୋଳିଫୋଳି କରି କେତେ ଭଲ କରନ୍ତି ପ୍ରଥମ ରଜ ଦିନ।
ଆଉ ସେଇଟା ଗୋଟେ ଖୁସି ଲାଗିବ ନା ଆମ ଗାଁଆରେ ତ ନାହିଁ ଆମେ ଆଉ କହିଥିଲେ ଆମେ ଦେଇନ ଥାନ୍ତୁ ନା
ହୁଁ, ଦ୍ଵିତୀୟର ସେକେଣ୍ଡ୍, ହୁଁ ସେକେଣ୍ଡ ରଜ ଦିନ ସଂକ୍ରାନ୍ତି ସେ ପାହାଡକୁୁ ଯାଇକି ମନ୍ଦିର ଦର୍ଶନ କରିକି ଭୋଜିଭାତ ଖାଇକି ଘରକୁ ଫେରନ୍ତି।
ହଁ ଆଉ ତାପରେ ମୋ ମାମୁଁ ଘର ଗାଁରେ ବି ବଢିଆ ହେଇଛି, ମାନେ କିନ୍ତୁ ଆଉଉଉ ଯାଇନୁ ଯାଇନୁ କିନ୍ତୁ ତାଙ୍କର ସବୁ ଝିଅମାନଙ୍କୁ ଡାକି ମାନେ ବହୁ ସଜାସଜି କରି ବଢିଆ ମାନେ ଦୋଳିଫୋଳି କରିଛନ୍ତି ସବୁ।
ହୁଁ
ଯୋଉ ଭିଡିଓଫିଡିଓ ଛାଡୁଛନ୍ତି ଦେଖିଲେ ଭଲ ଲାଗୁଛି, କିନ୍ତୁ ଆଉ କରିବା ଦରକାର ଆଉ ଭଲ ଲାଗିଲେ କଣ ହବ ଆଉ।
ହଁ
ନହେଲେ ନାଇଁ ମୁଁ ତ ଯାହାହଲେ ବି ଗାଁଆକୁ ଯାଇଥାନ୍ତି।
ହୁଁ ହୁଁ।
ଟିକେ ବେଶୀ ଭଲ ନା।
ହଁ
କଣ କରିବା ଦେଖିବା ମାନେ ଆଗ ମାନେ ନେକ୍ସଟ୍ ବର୍ଷ କରୁଛନ୍ତି କି ନାହିଁ ଜଣା ପଡିବ। ନହେଲେ ତମ ଯୋଉ ମାନେ ଖୁଡ଼ି ଘର ଯୋଉ ବାପଘର ଗାଁଆ ଆଡିକରେ ବଢିଆ ହଉଛି ନା।
ହଁ ସେଠି ଭଲ ହୁଏ।
ହଁ ବଢିଆ ହଉଛି, ମୋ ବୋଉ ହରିକା ବି ଯାଆନ୍ତି କିନ୍ତୁ ଏଇପାଳି ବି ଇନଭାଇଟ୍ କରିଛନ୍ତି କିନ୍ତୁ ଉଁ ଉଁ ମୋ ବୋଉର ଗୋଡ ଟିକେ ଫ୍ୟାକ୍ଚର୍ ହେଇଛି ନା। ସିଏ ଆଉ ଚାଲାବୁଲା କରିବା ପଡିବ ବୋଲି ଗଲାନି, ନହେଲେ ସେ ଯାଇଥାନ୍ତା ମୁଁ ତାକୁ ବି କହୁଥିଲି କୁଲ୍ ଯାଉନୁ ଏତେ ବଢିଆ ସେଲିବ୍ରେଟ୍ କରୁଛନ୍ତି କରୁଛନ୍ତି ଯିବୁ, ସେ କହିଲା ନାହିଁଇଇ ମୁଁ ଗୋଡ ତ ଠିକରେ ଚାଲିପାରିବିନି କଣ ଯିବି ନହେଲେ ତାଙ୍କର ସେଇଟା ବୋଲି ନୁହଁ ପ୍ରାୟ ସବୁତିକ ଭଲ ସେଲିବ୍ରେସନ୍ କରନ୍ତି। ଆମେ ଭାବିଥିଲୁ ବୋଧେ ଆମ ଗାଁରେ ଟିକେ । ମାନେ ପଇସା ପତ୍ର ଅଛି ଗାଁ ବହୁତ ଇମମ୍ପ୍ରୁ ଭ କିନ୍ତୁ କରିନାହାନ୍ତି।
ବନ ନ ଆଗ ଗ୍ରହ ଦଉନାହାନ୍ତି ଆଉ।
ଆଗ୍ର ନାହିଁ ଆଉ କଣ ନହେଲେ ଏମିତି ନାହିଁ ଯେ ସମସ୍ତଙ୍କ ପାଖେ ପଇସା ଏମିତି ନା ପଇସାର କିଛି ପ୍ରୋବ୍ଲେମ ନା କଣ ଟିକେ ଇଣ୍ଟରେଷ୍ଟ ହେଇକି କରିବା ସେତିକି ତ କଲେନି କଲେନି ଆଉ ଆମେ ଭାବିଲେ କଣ ହବ। ନଇ ଚୋର୍ସ ଆଗୁଆ ଭାବିବାକୁ ପଡିବ। କଉଠି କଣ କରିବାକୁ ପଡିବ ଆଉ। ଶାଶୁ ଘରେ ବଢିଆ ହଉଛି ଶାଶୁୁର ଘର ଗାଁ ରେ। କିନ୍ତୁ ଆମେ ବୋହୂ ବା ତମେ ଆଉ ଝିଅ ଭଳିଆ ଏଞଜୟ କରିପାରିବ।
ନା କେବେ ନୁହେଁ।
ନହେଲେ ନାହିଁ ତ ସେଠି ରହିଲେ ବି କରିପାରିବ କିନ୍ତୁ ଆଉ ଆମେ ଆଉ ସେଇଭଳିଆ କରି ତ ପାରିବାନି ହେଟେ ତେଣୁ ଆଉ ଝିଅ ମାନେ ଯେମିତି କରିବେ ଆମେ ଯାଇକି ସାଇଟରେ ଠିଆହେଇଥିବୁ। ତ ନିଜ ବାପର ଗାଁ ଟା ରଜଟା ସେଲିବ୍ରେଟ୍ କରିବାଟା ଭଲ ହଁ ନା ନାଇଁ। କି ଘରେ ଯୋଉ ତିନି ଯା ଚାରି ଯା ଥିବ ଏକାଠି ସମସ୍ତେ ଥିବ ରଜ ଏମିତି ବି ସେଲିବ୍ରେଟ କଲେ ଭଲ ଲାଗିବ ହଁ ନା ନାଇଁ।
ହଁ।
ଆଉ ଏକା ଏକା ଥିଲେ ଆଉ କଣ ଭଲ ଲାଗିବ କି ତମେ ମାନେ ତ ମେନ୍ ମେନ୍ ବହୁତ ଜଣ ହଉଥିବ।
ହଁ ହୁଁ। ଆମର ସବୁ ଆସିଛନ୍ତି ଉଁ ଭଲ ଏକାଠି ସବୁ ସେ ସଖାଳୁ ଯାଇ ସେଟା ଦୋଳି ଖେଳି ଗୋଟେ ଘରକୁ ଖାଇ ଦେଇକି ଟିକେ ଘଣ୍ଟା ଦି ଘଣ୍ଟା ରେଷ୍ଟ ନେଇକି ଚାରିଟା ତିନିଟା ବେଳୁ ତିନିଟା ବେଳ ଯାଇକି ସେ ରୋଜ ମହୋତ୍ସବ ଦେଖ ସେ ପ୍ରସେସନ ଦେଖ ସାଉଣ୍ଡ ଫାଉଣ୍ଡ ବଜ୍- ଦେଇକି ତାଙ୍କ ପ୍ରସେସ୍
ଟା ଭଲ ଲାଗିବ ଆଉ ଆମ ଗାଆଁ ରେ ତ ଏ ପାଳି କିଛି ଗୋଟେ କରୁନାହାନ୍ତି ତମେ ଏତିକି ତ କରିବା କଥା ନା ନାଇଁ। ରଜ ଟା ଗୋଟେ କେତେ ବଡ ପର୍ବ ତାକୁ ଆଉ ତମେ ନାଁ ଲିଭେଇଦେଲେ ହବ କି ଗା କେତେ ଛୁଆ କେତେ ଝିଅ? ସବୁ ଥିବେ। କଣ କରିବୁ? ଚାହ ଯାହା ନେକ୍ସଟ ବର୍ଷ ଜଣା ପଡିବ କରୁଛନ୍ତି କି ନାହିଁ ଆଉ, ନହେଲେ ନିଜେ କହିବାକୁ ପଡିବ ଆଉ ଏଇ କରଡ଼ା କୁ ପଇସା ଆଗ ଆମେ ଦେଇଦବୁ ଭାଇ କର । ଆଉ କଲେ ସିନା, ନ କଲେ ଆଉ କଣ୍ଟା କରିବ
ଏଇଆ
ହଉ, ହଉ ମୁଁ ଟିକେ ରଖୁଛି ତାହେଲେ ବି
ହଁ ହଁ
ହମ